ଆଜ୍ଞା ଭାଇ, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ, କଣ କରୁଛ?
ଭଲ ଅଛ, ଏଇଠି ଆସିଲି ଏବେ କମ୍ପୁଟର କ୍ଲାସ ରୁ, ଆପଣ?
ମୁଁ ସେଇ ଅଫିସ ରେ ବସିଛି ଆଉ
ଓ କଣ କରନ୍ତି କି?
ଏନ୍ଚଆଇରେ, ନସନଲ ନାସନଲ ହାଇୱେ ର
ହଁ ଖାଇ ସାରିଲେଣି?
ହଁ ସକାଳୁ ଘରୁ ଟିକେ ଖାଇକି ଆସିଥିଲି। ଉପମା, ବର୍ଷା ତ ହଉଛି ଆଉ ସେଇଆଡେ କେମିତି କଣ ବର୍ଷା?
ଆପଣଙ୍କ ଆଡେ ଏବେ ବର୍ଷା ହଉଛି? ପୁରୀରେ ତ ପ୍ରବଳ ବର୍ଷା ହଉଛି।
ଆମର ତ କାଲିଠୁ ବର୍ଷା ହଉଛି।
ଆମର ବି ପୁରା ଜୋରରେ ବର୍ଷା ଅଛି, ଆମର ପହର ଦିନଠୁ ହେଲାନି ନା କଣ?
ହଁ ମୁଁ ମୁଁ କାଲି ଯାଇଥିଲି ଭୁବନେଶ୍ୱର
ହୁଁ ଆପଣ ଘରେ କୋଉଠି କି? ଓହୋ
ମୁଁ ଯାଇଥିଲି କାଲି ଭୁବନେଶ୍ଵର ଦିନ ଦିଟା ରୁ ଆରମ୍ଭ ହେଲା, ରାତି ଏଗାରଟା
ଓ ନାଇଁ ଆମର ପୁରୀରେ ବି ସେମିତି କାଲି ପୁରା ଦିନ ସାରା, ରାତି ସାରା ବର୍ଷା ହେଇଛି। ଆଜି ତ ସକାଳୁ ପକଉଛି ସେମିତି, ଆମେ ଓଦାହେଇକି କମ୍ପୁଟର କ୍ଲାସ ଗଲୁ ମାନେ ରେନକୋଟ ଥିଲା ତ ପି ନେଇ ଗଲୁ ପୁଣି ଆଇଲୁ।
ହୁଁ। ତ ତ ଆପଣଙ୍କର ବର୍ଷା ହଉଛି ମାନେ ତ ସେକରେ ତ ପୁରା ରାସ୍ତାଘାଟ ପାଣି ହେଇଯାଇ
ପୁରା ପାଣି ନାଇଁ ନାଇଁ ସବୁଆଡେ ନୁହଁ ଯୋଉଟା ଟିକେ ତଳୁଆ ଅଞ୍ଚଳରେ ରହୁଛି ସେ ପଟେ ପାଣି ହେଇଯାଉଛି ଯୋଉ ମାଉସୀମା ମନ୍ଦିର ପୁରୀ ଆସିଛନ୍ତି ତ?
ହଁ ହଁ ପୁରୀ ମୁଁ ମାନେ ସେମିତି କହିଲେ ତ ଏଇ ମାସରେ ମୁଁ ଯାଇନି। କିନ୍ତୁ ମାର୍ଚ୍ଚ ମାସରେ ଯାଇଥିଲି ଗୋଟେ ମାସରେ ମୁଁ ବାଇଶ ଥର ଯାଇଥିଲି ପୁରୀ।
ଗୋଟେ ମାସ ନା ବାଇଶ ଥର?
ବାଇଶ ଥର ଗୋଟେ ସପ୍ତାହରେ ମୁଁ ପାଞ୍ଚ ଦିନ ଯାଇଥିଲି ଦି ଦିନ ଛାଡି ଦିଅ।
କାମରେ କି?
ହୁଁ ନାଇଁ ନାଇଁ କାମରେ ନୁହଁ ଖାଲି ମାନେ ଏମିତି ବୁଲିଯିବା ପାଇଁ।
ଓହୋ ସେ ମାସରେ ବୋଧେ ଆପଣଙ୍କର ଛୁଟି ଥିଲା।
ଉଁ ଛୁଟି ଥିଲା କଣ ଆମେ ଏଇ ରାତିରେ ବାହାରିବୁ। ସକାଳୁ ସକାଳୁ ଯାଇକିନି ସେଇଠି ଦର୍ଶନ।
ଓ ଦର୍ଶନ କରିକି ପଳେଇଚନ୍ତି।
ହୁଁ ଆ ତି ବି ମାନେ ବାଇଶ ଥର ଯାଇଥିଲୁ ଗୋଟେ ସପ୍ତାହରେ ଯୋଉ ଆମେ ଯାଇଥିଲୁ ପାଞ୍ଚ ଦିନ।
ହୁଁ।
ଆମେ ରାତିରେ ଯିବୁ ଏଠୁ ବାହାରିବୁ ଠିକ ଛଅଟା ବେଳକୁ ଆମର ଅଫିସ୍ ଛୁଟି।
ହୁଁ।
ଆମେ ବାହାରିକିନି ପଳେଇବୁ ନଅଟାରେ ଯାଇକି ଦର୍ଶନ କରିବୁ ପୁଣି ସକାଳେ ଆସିକି ଡ୍ୟୁଟି। ମାନେ ପାଞ୍ଚ ଦିନ ଆମେ ଲଗାତାର ଗଲୁ। ହୁଁ ସେଇ ଆମକୁ ଦି ଘଣ୍ଟା ଲାଗେ ଯିବା ପାଇଁ। ଦି ଘଣ୍ଟା ଦି ଘଣ୍ଟା ଅଢ଼େଇ ଘଣ୍ଟା ଲାଗେ।
ଓହୋ।
ଆମେ ଗଲେ ଏକରେ ପାର୍କିଂ ରେ ଶ୍ରୀ ସେତୁ ଯୋଉ ପାର୍କିଂ ଅଛି।
ଶ୍ରୀ ସହିତ ଗୋଟେ ପାର୍କିଂ କରନ୍ତି ଏପଟେ ଜଗନ୍ନାଥ ଭଲ ହବ ଗୋଟେ ଗାଧଉନାହାନ୍ତି ଆପଣଙ୍କ ତ ପାଖ ହବ?
ଉଁ ଜଗନ୍ନାଥ ବଲ୍ଲଭପରେ ପାର୍କିଂ କଲେ କଣ ସେକରେ ଦୂର ନା ଯାହାହେଲେ। ଆମର ଫ୍ରି ସେତୁ ଆଉ ଜଗନ୍ନାଥ ବଲ୍ଲଭ ଆପଣ ନରେନ୍ଦ୍ର ପୋଖରୀ ସେକରେ ରହିଲାଣି।
ହଁ।
ତ ଆମର ଶ୍ରୀ ସେ
ଶ୍ରୀ ସେତୁଠୁ ମାନେ ପାର୍କିଂଠୁ ଆପଣଙ୍କ ପାଖ ଅଛି ଜଗନ୍ନାଥ ମନ୍ଦିର?
ହଁ ସେଇଠୁ ପା ଶହ ମିଟର।
ଆଉ ଜଗନ୍ନାଥ ବଲ୍ଲଭ ଏଠୁ କେତେ ବାଟ କି?
ସେଠୁ ହେଇଯାଉଛି ଆମର ଗୋଟେ କିଲୋମିଟର ପରେ ହେଇଯିବ।
ସେମିତି କିଛି ନାହିଁ ନରେନ୍ଦ୍ର ଗୋଡଠୁ ତ ଜଗନ୍ନାଥ ମନ୍ଦିର ପାଖ। ମୁଁ ଶ୍ରୀ ସେତେ ବାଟ କେବେ ଯାଇନି ନା ସେଥି ମତେ ଜାଣିନଥିବି ଆଉ ନହେଲେ ଆମର ସେପଟେ ମାର୍କେଟ ଛକ ନା ଆମ ଘର ହୁଁ।
ସେପଟେ ଗଲେ ଆପଣ ତ ବାହାରିବେ ସେଇ ବଡ଼ଦାଣ୍ଡ ଠି ଆଉ କଣ? ସେଇ ଘରଟା ହଉଛି ସବୁଠୁ ପାଖ ନା ଆଉ?
ଓହୋ ନାଇଁ ଆମ ଘର ମାର୍କେଟର ଛକ ନା ସେ ତମ ଆମେ ଯେତେବେଳେ ବି ଯାଉ ଗୋଟେ ରାସ୍ତା ଆମର।
ତ ତାପରେ ଗଲେ କଣ ହଉଛି କହିଲେ ଏକର ଆମେ ଗଲେ କଣ କି ଆମକୁ ପୁଣି ଟିକେ ଅଧିକା ବୁଲାଣି ଟା ପଡିଯାଉଚି। ହୁଁ ବାଟ ମଙ୍ଗଳା ହେଇକି ଯିବା
ଆପଣ କୋଉ ଉଦର ପଟେ ଆସୁଛନ୍ତି କି?
ସିଂହଦ୍ଵାର।
ମାନେ ବୋଧେ ମନ୍ଦିର ପଛ ପଟ ଦେଇକି ସିଂହଦ୍ୱାର ପଟକୁ ଆସୁଥିବେ।
ହଁ ହଁ।
ହଁ।
ତ ଆମର ସେକଡଟା ହଉଚି ପାଖ ଆମୁକୁ ଆ-ଆମେ ତ ପ୍ରାୟ ସିଂହଦ୍ୱାର ଆମେ ଦର୍ଶନ ଯାଇନୁ ପ୍ରାୟ ଆମର ଉତ୍ତର ଦ୍ୱାରକରେ ଆମେ ଯାଉ ଭାରି।
ଉତ୍ତର ଦ୍ୱାର ପଟେ ଯାଇକି ଆସନ୍ତି, ନାଇଁ ସିଂହଦ୍ୱାର ପ ଟେ ଗୋଟେ ଅଛି ନା ଯୋଉ କଳା ପଥର, ତା କୁ ମାନେ କୁଦିକି ଗଲେ ଭଲ ବୋଲି ସେଥିପାଇଁ
ହଁ।
ସିଂହଦ୍ୱାର ପଟେ ନହେଲେ ମୁଁ ବି ପ୍ରାୟେ କେବେ ସିଂହଦ୍ୱାର ପଟେ ଆମେ କେବେ ଯାଉନା।
ନାଇଁ ଆମର ଏପଟେ କଁ ହଉଚି କହିଲେ ଆମର ଭାଇ ଜଣେ ଅଛନ୍ତି ସେଠି ପୋଲିସ ରେ ଅଛନ୍ତି ତ।
ହୁଁ
ତ ଏକରେ ଲାଇନ୍ ଲଗେଇବା ଅପେକ୍ଷା ଆମେ ସେଇକରେ ହିଁ ଯାଉ ହାରି।
ହଁ ନାଇଁ ଆମେ ସବୁବେଳେ ଦକ୍ଷିଣ ଦ୍ୱାର ପଟେ ହିଁ ଯାଉ।
ଅଟୋ କରିକି ସାଙ୍ଗେ ସାଙ୍ଗେ ଯିବୁ ହୁଁ।
ଏପଟେ ଯୋଉ ଘୋଡା ଯୋଉ ଦ୍ୱାର ନୁହଁ ସେପଟେ ବି ଫାଙ୍କା, ହଁ ମନ୍ଦିର ଭି ତରେ ବି କଁ ପୋଲିସ ଛାଡ଼ି ଦିଅନ୍ତି? ଯୋଉଠି ଜଗନ୍ନାଥଙ୍କ ପାଇଁକା ଲାଇନ୍ ଲଗାନ୍ତି?
ନା ନା ସେଠି ନାଇଁ, ନାଇଁ ସେଠି ନାଇଁ। ମେନ୍ ହଉଛି କଁ କହିଲେ ଆମର ସିଂହ ଦୁଆର ଠୁ ଏଇ ଯୋଉଁ ସରି ହଁ ସିଂହ ଦୁଆରରୁ ଆମର ଲାଗୁଚି ଲାଇନ୍ ଲାଗୁଚି, ତ ଆଉ କୋଉ କରେ ଲାଇନ୍ ଲାଗୁଚି ନା ଲାଗୁନି ନା, ତ ସେକରେ ଆମେ ପଶିକି ଗଲେ କଣ ବେ ଭିତରେ ହଁ ସେଇକରେ ଆମେ ପଶିଗଲୁ କଣ ଆମେ ଭିତରେ ଯାଇକିନି ଦ ର୍ଶନ ଟା କରିଦେଇକି ପଳେଇ ଆସୁ ଜଲ୍ଦୀ। ତ ଏଠ ଏଠି ଲାଇନରେ ଠିଆ ହବା ଅପେକ୍ଷା ସେଠି ଲାଇନରେ ଠିଆ ହେଇଗଲେ ଭଲ।
ହଁ ନାଇ ଆମେ ବି ସେଇ ଭଳିଆ ପୁରୀ ଲୋକ ବି ପ୍ରାୟ ସେମତି ଯାଆନ୍ତି। ଆମେ ଯାଉ, ଦକ୍ଷିଣ ଦ୍ୱାର ପଟେ ଆରାମସେ ଯିବେ ଫାଙ୍କାରେ।
ଆପଣଙ୍କର ତ ଉଁ ସେଠି ଉଁ ଅଛି ଭଲ ସୁବିଧା ରହୁଚି। ସକାଳେ ଆପଣଙ୍କର ଗଲେ ମୁଁ କେତେଥର ବି ଯାଇଛି ସକାଳେ ଯାଇଛି ସଅଁ ସକାଳର ଆଳତି ଦେଖିଛି।
ଆଜ୍ଞା କେତେଟାରେ ଆସନ୍ତି କି?
ଆମେ ଯାଇଁ ସକାଳ ଆଳତି ଦେଖିବାକୁ ଗଲେ ଆମେ ରାତି ଦିଟା ତିନିଟାରୁ ଏଠୁ ବାହାରିକି ଯାଉ।
ଦିଟା ତିନିଟାରେ ବାହାରିଲେ ମାନେ ପାଞ୍ଚଟା, ତିନି ଘଣ୍ଟା ଲାଗେ ନା। ହଁ।
ଯାଇକିନା ଆମେ ପହଞ୍ଚି ଯାଉ।
ହୁଁ।
କଣ ନା କି ଇଆଡୁ ତ ଆମେ ଗାଧୋଇ ପାଧେଇକି ସବୁ ଯାଇଥିବୁ ଗଲେ ଖାଲି ପାର୍କିଂ ରେ ଗାଡି ରଖିକି ସେଇ କରେ ଯାଉ ଭାରି। ଆମ ଭାଇ କୁ କହିଦେଲେ ଆମେ ଆମର ଭିତରେ ପଶିଯାଉ, ଆପଣଙ୍କ ତ ପୁରୀ ଲୋକ ଛାଡନ୍ତିନି। ନାଇଁ ନାଇଁ ଆମର ଆଗ ଦର୍ଶନ କଁ ଆମେ ଆଗ ଦର୍ଶନ
ନାଇଁ ଯୋଉଟା ନିୟମ ସେଇଟା ନିୟମ ସମସ୍ତେ ସମାନ ସେଥିପାଇଁ।
ପ୍ରେସିଡେଣ୍ଟ ଯିଏ ପ୍ରେସିଡେଣ୍ଟ ତମର ଅଛନ୍ତି ମ୍ୟାଡମ ଜଣେ।
ହୁଁ।
ସିଏ ସକାଳୁ ଆସିବେ ସିଏ ନାଇଁ ନାଇଁ ଆମେ କାହାକୁ ଛାଡିବୁନୁ। ଆମ ପିଲା ଆମେ ଦର୍ଶନ କରିବୁ ଇଏ ସିଏ ସେ ତାଙ୍କର ଚଲାନ୍ତି ଏମିତି।
ଓ ହୋ।
ଆମେ ଯାଇକି ଦର୍ଶନ କରିଦେଇକି ପଳେଇ ଆସିବୁ।
ହଁ ନାଇଁ ନାଇଁ ନିୟମ ଟା ସମସ୍ତଙ୍କ ପାଇଁ ସମାନ ରହିଲେ ହିଁ ଭଲ। କିଏ କାଇଁ କହିବେ ସେ ସିଏ ଆଗୁଆ ପଢେଇଲେ ଇଏ ଆଗୁଆ ପଢେଇଲେ। ଆମେ କେବେ ସେ ମ୍ୟାଟରରେ ଫସିନୁ। ଆମେ ଯିବୁ ମାନେ ଦକ୍ଷିଣ ଦ୍ୱାରପଟେ ଆରାମସେ ଯିବୁ? ଆଗ ପଛ ଆମର ସେମିତି ନାଇଁ। ଆମେ ମୋ ଭଉଣୀର ମୋର ଯାଉ। ତ ଆମେ ଦି ଜଣ ଆରାମସେ କ କଥା ହେଇ ଯିବୁ ସିଏ ପଛରେ ରହିଲେ କିଛି ନାଇଁ। କି ଆଗରେ ରହିଲେ କିଛି ନାଇଁ।
ଆଚ୍ଛା।
ପୁରା ଫାଙ୍କା ନା ଦକ୍ଷିଣ ଦ୍ଵାର ଉତ୍ତର ଦ୍ଵାର ପଟେ। ପୁରା ଫାଙ୍କାରେ ଆମେ ଆରାମସେ ଯିବା ଆସିବା ଏଇ ବୁଲାବୁଲି କରି ଆସୁ।
ମୁଁ ଯାଏ ଯାଇକିନି ହେଟି ରସନ ବାସନ କରିକି ପଳେଇ ଆସେ।
ଏଥରକ ବି ଯାଇଥିଲୁ ଏଇ ଯୋଉ ସ୍ନାନ ପୂର୍ଣ୍ଣିମାକୁ ସ୍ନାନ ପୂର୍ଣ୍ଣିମାକୁ ଯାଇଥିଲୁ ଯେ ଭିତରୁ କଣ ଗଲୁନି।
ସ୍ନାନ ପୂର୍ଣ୍ଣିମାରେ ଆମେ ବାହାରିଥିଲୁ ଯିବା ପାଇଁ। ଗଲୁ କିନ୍ତୁ ଫେରିକି ଆସିଲୁ ଠାକୁରଙ୍କ ଡୋରି ଲାଗିଲାନି।
ମାନେ?
ହଁ ଗଲୁ ଆମେ କଥା ହେଇ ପୁରୀ ବାଇପାସ୍ ରୋଡ଼ ରୁ ଫେରିକି ପଳେଇ ଆସିଲୁ ଆଉ।
ଫେରିକି କାଇଁ ଗଲେ?
ଉଁ କାମ ପଇଲା ଅଫିସ ରେ କାମ ପାଇଲା ସାର ଫୋନ କଲେ। ଆମେ କହିନଥିଲୁ ପଳେଇଥିଲୁ ନା।
ହଁ ହଁ।
ତାପରେ ସେଦିନ ମଣ୍ଡେ ଥିଲା ସୋମବାର।
ହଁ।
ଯଦି ରବିବାର କି ଶନିବାର ହେଇଥାନ୍ତା ତାହେଲେ ଚଳିଥାନ୍ତା। ତ ସୋମବାର କାମ ଥିଲା ଆମେ କହିନୁ ପଳେଇଚୁ?
ହଁ ହଁ।
ଉଁ ତଥାପି ଆମେ କେତେ ଆଉ ଦଶଟା ବେଳକୁ ବାହାରିକି ପଳେଇଥିଲୁ ଅଫିସ ନଆସିକି। ବର୍ଷା ହଉଛି କହିକି? ମୁଁ ସାର୍ ପଳେଇ ଆସିଲେ ଦେଖିଲେ ଯେ ବର୍ଷା ହଉନି ଫୋନ୍ କଲେ। ପୁଣି ଏଇ ଟଙ୍ଗ ବସେଇଥିବ। ବାଧିଲା ଯାଇଥିଲୁ ନା। ଆମେ ତଥାବି କୋଉଠି ଭୁବନେଶ୍ଵର ଆଛା ଭୁବନେଶ୍ଵର ଜାଣିଚନ୍ତି ସାଇ ମନ୍ଦିର।
ସାଇ ମନ୍ଦିର ଭୁବନେଶ୍ଵରରେ ଆପଣ ଭୁବନେଶ୍ଵରରେ ଏବେ ଚାକିରି କରୁଚନ୍ତି କି?
ନାଇଁ ନାଇଁ ଢେଙ୍କାନାଳରେ।
ଢେଙ୍କାନାଳରେ?
ହଁ।
ମାନେ ଏନ୍ଏସ୍ ରେ ମାନେ କଣ କାମ ରହୁଚି?
ଏନ ଏଚ ଆମର ଯଉ ରାସ୍ତା ତିଆରିି ହଉଚି।
ହଁ ମାନେ ସେଥିରେ କଣ କାମ ର ଆପଣ କଣ କରୁଚନ୍ତି? ହଁ ଆପଣ କଣ କରୁଚନ୍ତି? ଓହୋ ଯାହା ହେଲେ ବି ମାସକୁ କେତେ ଟଙ୍କା ଦଉଥିବେ।
ସେଇ କଟି କୁଟାକି ଆସୁଚି ପଇଁତିରିଶ।
ହଁ ମାନେ ପିଏଫ ଏସ ଆଇ କଟୁଛି ସେଥିରେ।
ହଁ ପିଏପ ଡିଏ ସବୁ।
ହୁଁ ହୁଁ। ସେଥିପାଇଁ କ୍ୱାଲିଫିକେସନ କଣ ରହୁଛି?
ଆମର ଅଁ- ସେ ଏମିତି ହ-ହବାକୁ ହେଲେ ବିଟେକ୍ ଇଞ୍ଜିନିୟରିଂ ଦରକାର ହଉଛି।
ହୁଁ ହୁଁ ମାନେ କମ୍ପ୍ୟୁଟର କାମରେ ରହିଲେ ଏ ବି ବିଟେକ୍ ଇଞ୍ଜିନିୟର?
ହୁଁ ହୁଁ।
ଆପଣ ବୋଧେ କରିଛନ୍ତି?
ହଁ ଆମର କେତେ ଦୁଇ ହଜାରେ ମୁଁ ଦି ହଜାରେ- ଉଣେଇଶି।
ଉଣେଇଶ ରେ କମ୍ପ୍ଲିଟ୍ କଲେ।
ହୁଁ ହୁଁ ହୁଁ। ଆଉ ନା ଆମର ବି ଅଛନ୍ତି ବି ଏସ୍ ସି ଏଗ୍ରିକଲଚର ପିଲା ଅଛନ୍ତି।
ହୁଁ।
ସବୁ ସବୁ ପିଲା ଅଛନ୍ତି।
ହଁ ହଁ।
ଆପଣ ଏବେ କଣ କରୁଛନ୍ତି?
ମୋର ଏବେ ପ୍ଲସ୍ ଟୁ କମ୍ପ୍ଲିଟ୍ ହେଲା ଏବେ ବିକମ୍ କରିବି।
ହଁ ଚାକିର ପାଇଁ ଟ୍ରାଏ କରୁନାହାନ୍ତି।
କଣ କହିଲେ?
ଚାକିରୀ ପାଇଁ ଟ୍ରାଏ କଲେନି।
କୋଉଥିରେ କରିବେ ପ୍ଲସ ଟୁ ପରେ?
ବିକମ- ସରିନି ନାଇଁ କି?
ନା ବିକମ୍ ଷ୍ଟାର୍ଟ ହେବ ଏ ବର୍ଷ।
କମ୍ପ୍ୟୁଟରରେ-ମାନେ କମ୍ପ୍ୟୁଟର କରୁଛନ୍ତି ନା କରିସାରିଲେନି?
କମ୍ପିଟ ଟାଲୀ କୋର୍ସ ଟା କରୁଛି ଏବେ। ଏକଜାମ୍ ସଇଲା ପରେ ସଙ୍ଗ ଆଡମିସନ କରି କରୁଛି।
ଆଚ୍ଛା ଆଚ୍ଛା।
ସେଥିପାଇ କଣ ଡାଟା ଏଣ୍ଟ୍ରି ଦରକାର ହଉଥିବା ନା?
ହଁ ନା ଆମର କଣ ଅଛି କି ଆମର ଡାଟା ଏଣ୍ଟ୍ରି ପ୍ଲସ ଆମ ସାଇଡ ଇଏରେ ଅଛି ତ ସେଥିପାଇଁ ଆମର ଖାଲି ଏମିତି ତ ଟଡାଟା ଏଣ୍ଟ୍ରି ପିଲାଙ୍କୁ ପନ୍ଦରରୁୁ ସତର ହଜାରେ
ହୁଁ ହୁଁ। ନାଇ ମୁଁ ଏବେ ବିକମ କରିବି ପ୍ଲସ୍ ବ୍ୟାଙ୍କିଙ୍ଗ ରେ ପିଓ ଫିଓ କ୍ଲର୍କ ପାଇଁ ଆଉଛି ନା। ସେଇଟା ବିକମ ପରେ ସେଥିପାଇଁ ଟ୍ରାଏ କରିବି। ଆଉ ଗଭର୍ମେଣ୍ଟ ଜବ ପାଇବାକୁ ହେଲେ ବହୁତ କଷ୍ଟ ସହଜେ ଆମର ଜେନେରାଲ କାଷ୍ଟ।
ହଁ ତ ସିଏ- ବି ତ ଗୋଟେ କଥା
ଜେନେରାଲ ଲଷ୍ଟ ପିଲା ଙ୍କୁ ଜମା ମିଳୁନି। ମୋର ଗୋଟେ ପ୍ଲସ ଟୁ ହଁ କ୍ୟାସିୟର ଫ୍ୟସୀୟର ପାଇଁ ଟ୍ରାଏ କରିବି ଦେଖିବା ହଉଛି ଆଉ।
ହଁ। ଯାହାହେଲେ ତ ଟିକେ ଟ୍ରାଏ କରିବାକୁ ପଡିବ। କରିବା ଆଉ।
ଏଗଜାମ ଫେକ୍ଜାମ ଟା ଦେବେ ଆଉ। ପ୍ରିଲିମ ମେନ୍ ତାପରେ ଫୁଣି ଫାଇନାଲ ଆପଣ ଯୋଉ ରହିଲେ ସେଥିରେ କଣ ପ୍ରିଲିମ୍ ମେନ୍ ଏକଜାମ୍ ହେଇଥିଲା ନା ଡାଇରେକ୍ଟ ଜଏନିଂ?
ହୁଁ ନାଇ ନାଇଁ ଡ଼ାଇରେକ୍ଟ ଜଏନିଙ୍ଗ।
ଓହୋ ଆପ ବିଟେକ୍ କରିଥିଲେ ନା ସେଥିପାଇଁ ଯ
କଣ ହେଲା କି ସେତେବେଳେ ଆମର ଅର୍ଜେଣ୍ଟ ଦରକାର ଥିଲା।
ଓହୋ ଭ୍ୟାକେନ୍ସି ଅର୍ଜେଣ୍ଟ ଥିଲା ବୋଧେ।
ହଁ ମାନେ ମୁଁ ମୁଁ ଆକ୍ଚଲି ଥିଲି କଣ୍ଟ୍ରାକ୍ଚୁଲି ରେ ଥିଲି।
ହୁଁ।
କଣ୍ଟ୍ରାକ୍ଟର ଅଣ୍ଡର ରେ। ତ ସେତେବେଳେ ତାଙ୍କର ଯେତେବେଳେ ଅଜେଣ୍ଟ